କଣ କରୁଚୁ?
ଏଇନା ବସିିଚି ଆଉ ଘରେ ଆଉ ଶୋଇଚି।
ଶୋଇଚୁ?
ହୁଁ, ଆଉ ଭିଡିଓ ବନେଇ ଥାଆନ୍ତି ଯେ ଚାର୍ଜ ନଥିଲା, ଚାର୍ଜ ବସେଥିଲି ମୁ
ଓହୋ, ହଉ ଟିକେ କଥା ହେଇ ପଡ ଆଉ।
ହୁଁ।
ଖାଇବା ପିଇବା ସବୁ ସ- କରିଦେଇଥିବୁ ତ ନା?
ହୁଁ।
କଣ ଖାଇଲୁ?
ଖାଇଲି ଭାତ ଭାତ ତୁ କଣ ଖାଇଲୁ?
ପଖାଳ ଭାତ ଆ, ଆଳୁ ଭଜା।
ଭଜା ଭଜି ତୋମର ଆକା ସକାଳୁ ସୋଇଲାଣି?
ହେଲାଣି। ଆମ୍ବସ୍
କେ ତୁ ଅମର ଭଜା ତୁ କରୁଛୁ ଭଜା ଗି ଆଉ।
ନା।
ଆଉ।
ଆଉ ଆମ୍ବ ସରା ଖଟା ମିଶେଇବିକି ମିଶେଇ।
ଭଲ ଖାଦ୍ୟ ଖାଉଚ ଆଉ। ଆଉ ତୋ ଭାଇ ଯିଏ ସିଏ ସବୁ ସରି ସାଇଲାଣି।
ମୋ ଭାଈ ଯିଏ।
ମାନେ ତମ ଘର ପାଖରେ ଯା ଘର।
ଓହୋ ତାର।
ସେ ପଇସା ଟା ହାତ ହାତି କରିବ ନି କି ପଇସା ଟାକୁ।
କରିବ ବୋଧେ। ଜାଣିନି ତା ହାବ ଭାବ କିଛି ଜଣା ପଡୁନି।
କହ ସେଟା ପଳେଇଛି ମହାବିଦ୍ୟାଳୟ ପଳେଇଛି କାଳେ ଏଇନେକେ।
ହଁ ଯାଇଛି ମହାବିଦ୍ୟାଳୟ କଣ କରିବା କଥା କରିକି ଆସିବ ପାଠ ପଢିକି ଆଉ।
କ ଯଉ ତ ପଢା ପଢୁଛି ମୁଁ ହେଦିନ ତାଙ୍କ ସାଙ୍ଗମାନାଙ୍କ ସାଙ୍ଗ ତେରେ ଆଉ ତାକୁ ଟିକେ କହିଦେଲି ତ ମୁଁ କହିଲି। ଏଟାକୁ ମିଶେଇବନି ତ ସାଙ୍ଗେରେ ନହଲେ ଖାଲି ପୁଲା ଖାଇ ଖାଇ ତମର ସବୁ। ଇଏ କରିଦବ ଖାଲି କର ଦବ ହସିଲେ ସମସ୍ତେ ତ କହିଲେ ହଁ ଠିକ କଥା ସବୁ।
ହୁ।
ଖାଇ ଖାଇ ଫୁଲା ଖାଉଛି ବଧେ ତମର ତ ଆଉ।
ପାଠ ପଢୁଛନ୍ତି ଯାଇକିନା ହେଠି ଖାଲି ବୁଲୁଚନ୍ତି ଇଏ।
ହଁ ପରା। ଆମେ ଆଗୁରୁ କଣ କରୁଥିଲୁ କହିଲ ଆମେ ଯାଇକି ଆଗୁଆ ମହାବିଦ୍ୟାଳୟରେ ଫାଷ୍ଟେ। ଆଜ୍ଞା ଆମେ ଫା ମାନେ ଯୋଉ ପା ଫାଷ୍ଟେ ଫାଷ୍ଟେ ଯଉ କ୍ଲାସରା ହଉଚି ଦି ତିନିଟା କ୍ଲାସ ସେରା କରୁଥିଲୁ। ଆଉ ଲାଷ୍ଟରେ ଯୋଉ କ୍ଲାସ ରହୁଛି ତାଙ୍କୁ ଛାଡି ଦେଇକି ପଳେଇ ଆସୁଥିଲି ଏମାନେ ଯାଉଛନ୍ତି କଣ କହିଲୁ ବୁଲଛନ୍ ବୁଲଛନ୍ତି। ଲାଷ୍ଟରେ ଯଉ କ୍ଲାସରା ହଉଚି ହେଇରା କରିବା।
ପଚାରିଲି ପାଠ ପଢା କେମିତି ହଉଛି କହିଲା ମୁଁ ମା ଆଗୁଆ ବେଞ୍ଚ ରେ ବସି ପଢୁଛୁ ଆଉ ହୁଁ ହୁଁ। କହିଲା ଆଗ ବେଞ୍ଚ ରେ ଆମେ ବସିନଥୁଲୁ କି।
ହୁଁ ଆମର ଯୋଉ ଫଳା ଫଳ ଟା ବାହାରିଚି କାଲି ଦେଖିଛନ।
କଣ?
ଆମର ଯୋଉ ଫଳା ଫଳ ଟା କାଲି ବାହାରିଲା ଦେଖିଛୁ ନା ନାହିଁ।
ନାହିଁ ଚ କଣ କଣ ହେଲା କି?
ହୁଁ ସବୁ ବ୍ୟାକ୍।
କାହାର କାହାର ଲାଗିଲା।
ନା ବେ ବ୍ୟାକ କିଛି ଲାଗିନି ସବୁ ପାସ୍।
ହୁଁ ଭଲ।
ହ ସବୁ ଆସଚି ବି ପ୍ଲସ, ସି ପ୍ଲସ, ବି ପ୍ଲସ, ସି ପ୍ଲସ ଏମିତି ସବୁ ଲାଗିଚି।
ଉଁ ହୁଁ।
ଆଉ ଯୋଉ ପିଲାଟା ଗୋଟେ ଆମ ସହିତ ଆସେନି ପ ମାନେ ଡେଲି କଲେଜ ଯାଏ ମ।
ହଁ।
ସେ ଏକେଲା ଇଂ ଇଂରାଜୀରେ ପରୀକ୍ଷା ଦେଇଥିଲା ହେଲା।
କଣ?
ଇଂରାଜୀରେ ପରୀକ୍ଷା ଦେଇଥିଲା ଯେ ହେଲା ସେଇ ସବୁ ବି ଏମ୍ ଦିଟା ବ୍ୟାକ ଲାଗିଯାଇଚି।
ହଁ ହଁ ଯିଏ କହୁଥିଲା ମୁଁ ଇଂଲିଶି ରେ ଲେଖିବି ବୋଲି
ହୁଁ ଇଆଡେ କଲେଜ ଡେଲି ଯାଏ ନା।
ଓହୋ ଏ ଯୋଉଟା ଟିକେ ମାନସ ଧିକ ସ୍ଥିତି ଥିଲା ସେଇଭଳିଆ ଲାଗୁଚି।
ହଁ ଦା ଇଆ ଭଳିଆ ହଉଥିଲା ସେଇଟା ମୁଁ ବଢିଆ ଟିକେ ବଢିଆ ଭଳି ହୁଁ ହୁଁ ହୁଁ ହୁଁ। କେବେ କି
ଓହୋ ଲାଗି ଯାଇଚି ତାହେଲେ ଦିଇଟା।
ହୁଁ ଲାଗିଯାଇଚି ତାର।
ଓହୋ।
ପଢିଲେ ଘରେ ଭଲ ଭାବରେ ସବୁ ହେଇଯିବ ହେଁ। କିଏ ଯାଉଚି କଲେଜ ନାଇ କି?
ହୁଁ ଖାଲି ପରୀକ୍ଷା ବେଳେ ଯାଇ ଟିକେ ଲେଖିଦବ ବଲେ ଭଲସେ ପଢିକି ହେଇଯିବ।
ଆରେ କିଛି ଶବ୍ଦ ଶୁଭା ଯାଉଚି କି ମୋ ଆଡୁ?
ଉଁ ତମ ଆଡୁ ତ କିଛି ଶବ୍ଦ ଆସୁନି କାଇଁ।
ଯାଉନି ତ ଭଲ ତାହେଲେ।
ହୁଁ ବତୁରଉଚି। ଆଉ କଣ କୁହ?
ଏରା କରୁଥିଲି ଏନା ଯୋଉ ବିଲୁ ଆଡୁ ଯାଇକି ଆସି ଗାଧୁଆ ସ ଗାଧେଇ ସାରିଲଣି?
ନାରେ ଗାଧେଇନି ଗାଧେଇବି ଆଉ। ଆଜି ମିଲ ମ ମିଲି ମକର ମିଲ ମକର ବତୁରା ହବ ପାଣିରେ ଟିକେ।
ମିଲ୍ ମକର?
ୟେସ୍।
ଓହୋ।
ମକତ ମକତ ସେଟା ଭାଇ ତା ଭାଇ ଯୋଉଟା ମକର ମ।
ହଁ ହଁ ହଁ। ତାକୁ ବତରେ ଦେଇ
ଆରେ ମିଲ ମୁକର ଟିକେ ତା ରେସିପି ଟା କହିଲୁ?
ମିଲ୍ ମକର ପ୍ରଥମେ ତେଲରେ ଟିକେ ଗଡେଇ ଦବୁ। କଁ କରିବୁ କଣ କରିବା ପାଇଁ ଚାହୁଁଚ?
କଣ କରିବା ପାଇଁ ତରକାରୀ କରିବୁ।
ଝୋଳ ନା ଭଜା?
ଝୋଳ ଝୋଳ।
ଝୋଳ?
ହୁଁ।
ତାକୁ ପ୍ରଥମେ ଟିକେ ତେଲରେ ଗଡେଇ ଦବୁ। ତାପରେ ଆଁ? ଆରେ ସତରି କି? ବତରେଇକି ଟିକେ ତେଲରେ ଗଡେଇ ଦେଇଥିବୁ ଭଲ ଲାଗିବ ଶୁଣୁ। ଏ ତାପରେ ଆଣିବୁ ତାରେ ଆଣିକି ଟିକେ ଶାଳ ପତ୍ର ଦେଖିଚୁ? ଶାଳ ପତ୍ରରେ ଟିକେ ଲଙ୍କା ଲୁଣ ଦେଇକି ମସଲା ଫସଲା ଦେଇକି ଏ ନିଆଁରେ ପୋଡିଦବୁ।
ସେ ସୋୟା ବଡିରେ ଶାଳ ପତ୍ର କଣ ଥିଲା କି?
ଆ ଶୁଣୁ। ବୁଝିଲୁ।
ହୁଁ।
ତାପରେ ଶାଳ ପତ୍ର ଟିକେ ପୋଡିଗଲା ପରେ ବାହାର କରିଦବୁ, ଆଉ ଯୋଉ ଝୋଳ କଲା ବେଳେ ଏ ଯାହା ଯାହା ସବୁ ମସଲା ଦେଇ କରୁଥିବୁ ତାପରେ ପକେଇବୁ ଆଉ।
ତାପରେ ଗରମ ମସଲା ପକେଇଦବୁ, ମିଟ୍ ମସଲା ପକେଇଦବୁ ଉଁ। ହଳଦୀ, ଲଙ୍କା ଗୁଣ୍ଡ, ଲୁଣ ସବୁ ପକେଇ ଦେଇ ଝୋଳ କରିଦବୁ ପାଣି ଟିକିଏ ପକେଇ ଦେଇ ଝୋଳ କରିି ଓହ୍ଲେଇକି ଖାଇଦବୁ।
ଟିକେ
କଣ କହୁଚୁ?
ହଁ।
ଆରେ କଣ କହୁଚୁ କି?
କଣ ହଁ
କିଛି ନେଟୱର୍କ ପାଉନି କି କଣ କିଛି ଶୁଣା ଶୁଭା ଯାଉନି।
ଜଗନ୍ନାଥ କିଏ କିରେ ଗୋଟେ ଆଡ ହେଇଛି ନୂଆଟେ।
ଜୟ ଜଗନ୍ନାଥ।
ଆ ଆଜି କଣ କଣ କହିଲୁ ହାଲୋ।
ହଁ।
ହେଲୋ ସକାଳେ ମୁଁ ମାଉସୀ ପୁଅ ର ଆଇଡି ଲଗେଇନ କରୁନି କି?
ହଁ।
ସିଏ ହେଇଠୁ ସକାଳୁ ସକାଳୁ ମାଉସି ପୁଅ କହିଲାଟା କଣ ଗୋଟେ ଗୁ ଗ୍ରୁପ୍ ଭାବିକି ହେଲା। ଏଠୁ ଛାଡି ଦେଇଛି କହୁଛି ମତେ ପାଆଁସହ ଟଙ୍କା ଦିଅ ଆଉୋ ଗୋଟେ ଛାଡ଼ି ଦେଖିିଦବ ଗୋଟେ।
ଏ ହଁ ହଁ ଦେଖିଛି ମତେ ମୁଁ କହିଲି ଇଏ କିଏକିରେ ମାଗୁଛି ପଇସା। ଉଲଟା।
ଏଟା ପିଲାଟା କହୁଛି ଏଇଟା କଣ ଯଶବନ୍ତ କରି ବାକୁ ହେଲଣି ଏଠୁ ଯୋଉ ଯିଏ ଆଡମୀନ ଅଛିମ
ହଁ।
ସିଏହେଠୁ କଲ କଲା ତାକୁ ଦିଆଇଯିବ ମ ମାଉ ମାଉସୀ ନମ୍ବର ଟାକୁ ଆଉ ହେଲା।
ହଁ।
କଲ ତା କତିକି ଗଲା ଏଟୁରୁ ମୋ ମାଉସୀ ପୁଅ ଧରିଥିଲା ଚନ୍ଦନ। ନା ଟା ଧରି ବାକୁ କହୁଥିଲା ଯେ ତାପରେ ତାକୁ ପଚାରିଲା କହିଲା କଣ ପାଞ୍ଚଶହ ଟଙ୍କା ହବ ଜ।
ଏଇ ହେଟୁ କହିଲା ମୋନା ଇନ୍ତି ଇନ୍ତୀ କହିଲା ହେଟୁ ହେତୁ ଇଏ ବି ହିନ୍ତି କଣ ତାର ଯୁକ୍ତି ତର ଗଲା ହେଲା। ଏଇଠୁ ମତେ ମତେ ହେଠୁଁ କଲ କରୁଛନ୍ତି ଆଉ କହିଲ ନା ଆରେ କଣ ଏମିତି ଗୋଟେ ଝିଆପିଲାଟେ କଲ କରୁଛି। ଆଉ କହୁଛି ପାଞ୍ଚଶହ ଟଙ୍କା ଦିଅ। ମୁଁ ଦେଖିଲା ବେଳୁ ସେ ତୁ ତଁ ମୁଁ କହିଲି ତ ଲେଖିଛୁ ପାଞ୍ଚସହ ଦିଅ ବୋଲି ମାଗିଛୁ ସେ ବି କହିଛ
ହ ବାବନ ଭାଇ ଆର ଇଏ ଲେଖଛି ପାଞ୍ଚ ଟା ମତେ ଦିଅ ବୋଲି। ମୁଁ କହିଲି ସେଟ ଗ୍ରୁପରେ କିଏ ଗୋଟେ ଟା ମାଗିଲାଣି ପାଞ୍ଚଶହ ଟଙ୍କା ଦେ ବୋଲି।
ବହୁତ ଇଜି ଲୋକ ହାତେ କି ଅଦୋଡସ ଆସିଲାକିରେ। ଏଇ ପିଲାଟା କହୁଚି କଣ ଡାକିବ କେମିତି କଣ ମେସେଜ କରୁଛିକି? ହେଟ୍ରୁ ମନା କଲି ଟାକୁ ଗ୍ରୁପ୍ ଫ୍ରୁପ୍ ଗ୍ରୁପ୍ ଡିଲେଟ୍ କରିଦେ ତୁ ସେଇରା ଚଲେଇ ପାରିବୁନି। ତା ଜୀବନ ଆସିବଉ ତୁ ଗୋଟେ ପାଞ୍ଚଶହ ଟଙ୍କା ଦେଇ ବସିଚୁ ମନ୍ଦିରେ। ବା ଗ୍ରୁପରୁ ବାହାରି ପୁରା କରିଦେ ଆପ ଡିଲେ କରି ଦେଉଛନ୍ତି। ତାର କଣ କାମ ପାଞ୍ଚଶହ ଟଙ୍କା ଦେଇ ଦେଇଚି ବସିକି ସେଟା ପଇସା ସଙ୍ଗେ ବୋଧେ ଥାଉ ନାଇକି?
ଗ୍ରୁପରେ କହିଲେ ସମସ୍ତ ଦେବେ।
ଦେଖିଆ ଆସିକି କହିବା ପାଞ୍ଚସହ ଟଙ୍କା ଦିଅ ଦୁଇଶହ ଟଙ୍କା ଦିଅ।
ଆରେ ଯୋଉ ତମ ଗାଁରେ ଏରା ଜାଣିନାହାନ୍ତି କେହି?
ଆମ ଗାଁରେ ତିନିଟା ପିଲା ଜାଣିଛନ୍ତି ଯେ ବେଡାଳିଆ ଆରା। ସମସ୍ତେ ଆଶା ଛାଡି ଦଉଛନ୍ତି ମିଳିବନି ଆଉ ଗୋଟେ ପିଲା ଚଲାଉଛି ତାର ମିଳିବ ଏକା ଆଉ ତାର ମିଳିଲେ ସମସ୍ତେ କରିବେ ବୋଧେ ଆଉ
ହୁଁ ଭଲ। ଆଁ ୟାଡୁ କିଛି ସାଉଣ୍ଡ ହଉନି ତ?
ନା ନା।
ଆଉ ଛାତ ପକାଉଛନ୍ତି ସବୁଯେ ସାଉଣ୍ଡ ଫାଉଣ୍ଡ ମତେ ଶୁଣାଯାଉଛି ଆଉ ସବୁ।
କୋଉଠି ଅଛୁ କି ତୁ?
ମୁଁ ଆମ ଘରେ ଅଛି ଏଇ ପାଖରେ ଏଇ ଯୋଉ କାହାର କଉଛନ୍ତି ଯୋଉଠି ଛାତ ପକାଉଛନ୍ତି। ଏଇ ଯୋଉ ସବୁ ମିକ୍ସଚର ମେସିନ ଏଇ ସବୁ ମେସିନ ଫସିନର ସାଉଣ୍ଡ ଟା ହଉଛି ଆଉ
ଆରେ ଆହୁରି କେତେର ପିଲା ନୂଆପିଲାସବୁ ଆଡେ ହେଇଯାଇଛନ୍ତିନା ଗ୍ରୁପ୍ରରେ
ହଁରେ ପ୍ରବଳ ପିଲା ଭେରକୁଟିଆ ପିଲା ପଶିଛନ୍ତି ଭିତରେ
ଆରେ ଇଏ ଯୋଉ ମୋଟା ପ୍ରାଣୀକୁ ମୋଟା ପାଣି ଯୋଉଟା ମାଣ୍ଡୁ କିଏ ଆମ ସହିତ
ଆମ ସାହିରୁ
ହଁ ଝିଅ ପିଲାଟା ମୋଠା ପ୍ରାଣିଟା ଯୋଉଟା।
ହଁ ହଁ ଜାଣିଲି?
ମୋର ଗୋଟେ କଲ ଘାଟା କରିଦେଇ ବ
ବନ୍ୟ ପ୍ରାଣୀ ଯା
ହଁ ପରା ଏକ ବନ୍ୟପ୍ରାଣୀ। ଗୋଟେ କଲ ଘାଣ୍ଟା କରିି ବସିଲା ଆ କ
ମୋର ତ ସେମିତି ଗୋଟେ ହେଇଛି କଲ ରିସିଭ ନ କଲେ ଏଇଟା କଟିଲା ମାନେ ଶଇଲା କଥା
ହୁଁ ମୁଁ ଆ ପରେ ମୁଁ ଗୋଟେ କଲ କରିବି ହେଲା।
ଆଁ।
ତାପରେ ମୁଁ ଗୋଟେ କଲ କରିବି।
ହଉ ହଉ। ନମ୍ବରଟା ଦେବି।
ଓ ହଁ ନମ୍ବରଟା ଦବୁ ଏ ହ୍ୱାଟସପ କରିଥିଲୁ। ଧନ୍ୟବାଦ ଧନ୍ୟବାଦ।
ନା ନା।